ହାଲୋ।
ହାଲୋ।
ହଁ ହାଲୋ।
ହଁ ଶୁଭୁଚି?
ହଁ ହଁ ଶୁଭୁଛି।
କଣ କରୁଥିଲ?
କିଛି ନାହିଁ ବସିଥିଲି ତଳେ କଥା ହଉଥିଲି ବସିକି ଆଉ କଣ କରିବି।
ଆଚ୍ଛା ଆଉ କେମିତି ଅଛ?
ଏମିତି ମାନେ ପା ଯାହା ଥାଏ ଅବସ୍ତା।
ଆଉ କଣ ପଢିବ ଭାବିଲଣି ନା ଭାବିନା ଏପର୍ଯ୍ୟନ୍ତ?
ମୁଁ ଦେଇଥିଲି ଓ ଜେ ଯୁ ଦେଇଥିଲି ଓଜେ ଦେଇଥିଲି ରେୟାଙ୍କ ଖରାପ ଆସିଛି ଏମସିଏ ର ଏମସିଏ ପାଇଁ ଦେଇଥିଲେ। ଘରେ କହିବନି ଏମ ସିଏ କରିବାକୁ ଡ୍ରପ୍ ନେଇ ଗଲେ ଅସୁବିଧା ହବ ଏବେ। ତମେ କଣ କରିବ?
ଆଚ୍ଛା ହଁ ଠିକ କଥା କଣ କରିବି ସେଇଟା ତ ଭାବିପାରୁ
କି କରିବ?
ନା ପିଜି ଟା ମତେ ଭଲ ଲାଗୁନି ମୁଁ ହଁ ମୋର କେମିଷ୍ଟ୍ରି ଅନର୍ସ ମୁଁ ଭାବୁଛି କଣ କହିଲ ଆନ୍ଧ୍ର
ଯୋଉ ଅଲଗା ଟାଇପି ର ତୋର ଏକ୍ସାମ୍ ଅଛି କଣ କଣ ପଲ୍ଲୀ। କଣ ଏମିତି ସବୁ ଏକ୍ସଜାମ୍ ଅଛି କେମିଷ୍ଟ୍ରି ଦି ତିନି ପ୍ରକାର ପିଜି ଟାଇପ ର କରିବା। ଏବେ ଏକ୍ସମ୍ ଅଛି।
ଓହୋ। ସେମିତି ଅଛି ମୁଁ କଣ କହିଲ ଟିକେ ଟିଚର ଲାଇନ ରେ ଯିବାକୁ ମୋର ଇଚ୍ଛା। ତ। ବି ଇ ଡି ଯୋଉ କରିଥାନ୍ତି ଆମର ନାଇଁ ଦେଇନଥିଲି ବା କହୁଛି।
ମୁଁ ଦେଇଛି।
ଆନ୍ଧ୍ର ବିି ଇ ଡି କରିବି ଭାବୁଛି।
ଆନ୍ଧ୍ରବି ଇ ଡି ରେ କଣ ଗର୍ମେଣ୍ଟରେ ଏଇ ଯୋଉ ଆମ ମୋର ଭଲ ହେଇ ନି ତ ପ୍ରେପରେସନ ନାଇ ମ
ହୁଁ।
ସେଗାରେ କଣ ପଡିବ ଆମର ପୁଣି ମ୍ୟାଥ ଫିଜିକ୍ସ କେମିଷ୍ଟ୍ରୀରେ ଟଚ ନାହିଁ। ହୁଁ ମୁଁ କହିଲି ହଁ ଏକ୍ସପିରିଏନ୍ସ ପାଇଁ ଟିକେ ଦେଇଦବା ଆଉ। ମୁଁ କହିଲି ଭାବିଲି ଯେ
କଥା ମୁଁ ଆମର କଣ କହିଲ ପ୍ରାକ୍ଟିକାଲ ଏଜାମ ସେଟିକିବେଳେ ରହିଲା ତ। ଫର୍ମ ଫିଲପ ଯେତେବେଳେ ହଉଥିଲା ମୁଁ ଆଉ ଏତେ ଧାରଣା ଦେଲିନି। ତ ସେ ସରିଲା ପରେ ମନ ଦୁଃଖ ହେଲା। କଣ କରିବି ହେଇନି ତ ଆଉ ମୋ ଭାଇ ଏଇ ଯୋଉ ମାଉସୀଙ୍କ ଘରେ ମୁଁ ରହୁନି ସେ ଭାଇ ହଉଛନ୍ତି ଟିଚର ଅଛନ୍ତି ସେ ହେଲେଣି ଏଗାର ବର୍ଷ ଉପରେ ହେଲାଣି ତାଙ୍କର ତେର ବର୍ଷ ନା ଏମତି କଣ ହେଲାଣି ସେ କହୁଛନ୍ତି କି ଆନ୍ଧ୍ର ବି ଇ ଡି ଟା କରିଦବା ପାଇଁ
ଆନ୍ଧ୍ର ବି ଇ ଡି କଲେ ଗମେଣ୍ଟ
ହଁ ପାଉଛନ୍ତି ବହୁତ ପିଲା ବହୁତ ପିଲା ପାଉଛନ୍ତି। ହଁ ଏବେ ରିସେଣ୍ଟ ପାଇଛନ୍ତି। ହ୍ୟାଲୋ
କହୁଛି ଆନ୍ଧ୍ର ହ୍ୟାଲୋ।
ହଁ ହଁ ଓଡିଶାରେ ତ ସେମିତି ତ କହିହବନି କ୍ୟାଣ୍ଡିଡେଟ ଯିଏ ବୁଝୁନାହାନ୍ତି ମାନେ ପିଲାଙ୍କୁ ନେଇ ଯୋଉମାନେ ରଖଉଛନ୍ତି ହେଲା ସେଇମାନେ କିଛି ଗୋଟେ ମାନେ ଭୁଲ ଭାଲ କରୁଛନ୍ତି ଆଉ ଆଇଦାର ସାର୍ଟିଫିକେଟ ଟା ଠିକ ସେ ଦଉନାହାନ୍ତି ନହେଲେ କିଛି ପିଲାମାନେ ମାନେ ପଢୁ ନଥିବେ ବୁଝିପାରୁଛ।
ହଁ ନ ପଢିଲେ କେମିତି ହବ ସେମିଷ୍ଟର ୱାଇଜ ମାର୍କ ନା ତାର
ହଁ ଆମେ ଯୋଉଟା ଏକ୍ଜାମ ଦେଇକି ସେଇଟା ପଢୁଛେ ଗଭର୍ଣମେଣ୍ଟ କଲେଜ ରେ ସେଇଟା କଣ ଆମେ କ୍ୱାଲିଫାଇ କଲେ ଏଇଟା କଣ ଆମେ ଡାଇରେକ୍ଟ ଆଡମିସନ ପଇସା ଦେଇ କଲେ ଆଉ କ୍ୱାଲିଫାଇ କଲେ ବୁଝିପାରୁଛ ଦି ବର୍ଷଟା ଯୋଉଟାେ ସେମିଷ୍ଟାର ଟା ସବୁ ଆମେ ଦେଇପାରିବା ଦେଇପାରିକି ଦେଇ ସାରିଲା ପରେ ତ ମେନ୍ ଜିନିଷ ଟା ନା ତାପରେ ଆମେ ସବୁ ଯୋଉଟା କ୍ଲିୟର କରିବା ସବୁ ଜିନିଷ ଓ ଟି ଇ ଟି ୱାନ, ଓ ଟି ଇ ଟି ଟୁ, ଡବଲ ଏସ ଟ ଇ ଟି ସେଟା ସବୁ କ୍ଲିୟର କରିବା ଆମେ ନା
ହଁ
ସେଇଟା ପାଇଁ ଟିକେ ଧ୍ୟାନ ଦବାକୁ ପଡିବ ତା ପାଇଁ ଟିକେ ମାନେ ପଢିବାକୁ ପଡ଼ିବ
ହଁ ପ୍ଲସ ଥ୍ରି ନକରି ଆଉ କିଛି ଗୋଟେ ପ୍ର-ପ୍ରଫେସନାଲ କୋର୍ସ ଟାଇ କରିଦେଇଥିଲେ ଭଲ ହେଇଥାନ୍ତା
ମୋର ତ ଇଚ୍ଛା ଥିଲା କଣ କହିଲ ଏଗ୍ରିକଲଚର ଫାର୍ମାସି ଯୋଡେ ଚାରି ବର୍ଷ ଥାଏ ଏଇ ଯୋଉ ଏଗ୍ରିକଲଚର ଇରି ସବୁ ରହୁଛନ୍ତି ସେଇଟା ଗଣ୍ ପେଣ୍ଡ୍ର ବହୁତ୍ ଭଲ ହଁ ବି ଏସ ସି ଏଗ୍ରିକଲଚର ଟା ବହୁତ ଭଲ ଲାଇନ ଥିଲା କିନ୍ତୁ
ପିଲା କରୁଛନ୍ତି କମ୍
ସେଇ କଥା ସେଇଟା କ ଏଇଆ ପଇସା ବହୁତ ଖର୍ଚ୍ଚ ଚାରି ବର୍ଷ ମାନେ ଜାଣିଥିବ ତ ମୋ ଭଉଣୀ ପଢିଲା ସେତବେଳେ ବଡ ଭଉଣୀ ପଇସା ପ ପତ୍ର ପାଇଁ ଆଉ ପଢିଲିନି ଆଉ ଏବେ ଆଉ ଚାରି ବର୍ଷ ୱେଷ୍ଟ କିଏ କରିବ କହୁନା
ହଁ ଆଉ କଣ କଲା ଆଉ କଲା ବେଳକୁ ଘରଲୋକ ବାହା ହେଇ ପଡ
ସେଇ କଥା ବି ଏସ୍ ସ ନର୍ସିଂ ବି କଲେ କଣ ଆଉ ଲାଭ
ହଁ ମୁଁ କହିଥିଲି ଆମ ଘରେ ଆମି ଲାଇ ଭଲ ନୁଁ। ହଁ ଇଏ ନୁହଁ ସେ ନୁହଁ ହଜାର କହିଲେ।
ସେଇ ବା ମନା କରୁଛନ୍ତି ଏନେମ କଲେ ହୁଅନ୍ତା। କଣ କହିଲ ଏ ଏନ୍ ଏମ୍ ଯୋଉଁଟା କଲେ। ହଁ ଏ ଏନ୍ ଏମ୍ ଦି ବର୍ଷ ସେଇଟା ହଉଛି କଣ କହିଲ ଏଇ ଯୋଉ ଗାଁ ର ଆମରୋଉ ଗର୍ଣ୍ଣମେଣ୍ଟ ର ପୋଷ୍ଟ ମିଳିଯାଉଛି ଯୋଉ ସ୍ଵାସ୍ଥ୍ୟ କେନ୍ଦ୍ର ଇଏରେ
ହଁ
ସେ ଚଳିବ କାହିଁକି ଗଁରେ ତ ରହିଲ ନା ସେଇଟା ଆଉ ନର୍ସିଂ ଟା ମେନ୍ ସେଲେଇ ଘରେ ମନ
ନର୍ସିଂ ପାଠ ବି ବହୁତ ଅଛି ନର୍ସିଂ ପାଠ ହଉଛି କଣ ମେଡିକାଲ ପାଠ ପୁରା ସେଭେଣ୍ଟି ପରସେଣ୍ଟ କୋର୍ସ ପ୍ରା ମୋ ସାଙ୍ଗ ଯିଏ
କହିବାକୁ ଗଲେ ହଁଁ ବି ଏସ ସି ନର୍ସିଂ ଟା ହଉଛି ମେଡିକାଲ ପାଠ ର ସେଭେଣ୍ଟ୍ଟୀ ପ
ହଁ ପ୍ରପର ପଢିବ ତତେ ଇଏ ଅଛି, ଜବ୍ ଭଲ ତା ଦେହରେ, ପଇସା ସାଲେରୀ ଭଲ ମିଳେ ବି ଏସ୍ ସି ନର୍ସିଂ ର
ସାଲେରୀ ଦେଖିଲେ ଆଉ ଆଜିିକାଲି ଯୋଉ ଦୁନିଆ ସେଥିଲାଗି ଘରେ ମନା କରୁଛନ୍ତି ଆଉ
ହଁ ଶୀତଲର ଯୋଉ ଭଉଣୀ ନାହାନ୍ତି କି ନର୍ସ
ହଁ ହଁ ହଁ।
ସେ ଯିଏ ଅଛନ୍ତି, ସେ ଗଭର୍ଣମେଣ୍ଟରେ ପାଇଯାଇଛନ୍ତି ପଇସା ଭଲ।
ଆଛା। ହଁ ଗଭର୍ଣମେଣ୍ଟରେ ତ ପାଉଛନ୍ତି ଏଇଆ, ଆଜିକାଲି ନର୍ସ ର ନର୍ସ ପାଇଁ ଟିକେ ରିସ୍କ।
କଣ କହିଲେ?
ମୁଁ ନି ନର୍ସ ଜବ ପାଇଁ ଟିକେ ଘରେ ରିକ୍ସ ସକାଶେ ମନା କରନ୍ତି ଆଉ।
ମନା କରୁଛ ଆମ କୁ କହିଲି ତୋ ଦେହ ପିହ ଖରାପ ଦେହଫେହ ଖରାପ ହବ, ତା ଦେହ ଯୋଉ ଜବ ଦିନ ରାତି ଖଟୁଥିବ। କରିପାରିବନି ଇଏ କରିପାରିବନି ହଜାର। ହୁଁ, ଆ କରୁଛନ୍ତି ପିଲା ବି ବହୁତ ହଇରାଣ
ଆମ ସେମିତି ଏମ ସିଏ କରିବେ ବୋଲି ଭାବିଛ, ନାଇଁ।
ମୁଁ ଏମ ସିଏ ଭାବିଛି ଏମ ସିଏ କରିବି ବୋଲି ଭାବିଛି କିନ୍ତୁ ଘର ଲୋକ କେତିକି କଣ ରାଜି ହେବେ। କହୁନାହାନ୍ତି କିଛି, ଘରେ କହୁଛନ୍ତି ଗୋଟେ ବର୍ଷ ଡ୍ରପ୍ ନେ ପଢା ପଢି କର ସବୁଥି ପାଇଁ ତାପରେ ଯୋଉ ଗଭର୍ଣ୍ଣମେଣ୍ଟ ଏଜାମ ସବୁ ବାହାରୁଛି।
ଆଛା, ହଁ ସେଇଟା ବି କଲେ ହବ। ତେ କେତେ ବି ଆମ କାଷ୍ଟ ପାଇଁ ତ କମ୍ପଟେଟିପ ଯଉ ହୁ ହେଲଣି। ନଉନି ନା ସେଥିପାଇଁ ଟିକେ ପ୍ରୋ ସେଇ ବା ସେଇବା ପ୍ରୋବ୍ଲେମ ହଉଛି, ତା ପାଇଁ କେ
ତମର କଣ ଜେନେରାଲ ନା ଓ ବି ସି?
ହଁ ଆମର ଏ ସି ବି ସି ତ ବିଶ ରେ ଯାଉଛି ବୋ
ହଁ ଏ ଓ ବି ସି ଏସ ବି ସି ହଉଛି, ତାପରେ ଗୋଟେ ଗୋଟେ ଏକ୍ଜାମ ରେ ଓ ବି ସ ବି ନାହିଁ ଜେନେରା ଏ ଯୋଉ ଆମେ ଦେଇଥିଲୁ ଯୋଉ ନୁହଁ। ଓ ଯେ ଇ ରେ ଓ ବି ସି ନାହିଁ, ତମେ ଜେନେରାଲ ହିଁ ଯିବ ତମେ। ସେଇଟା ପ୍ରୋବଲେମ କି ନାହିଁ ଆମ ପାଇଁ, ଟିକେ ବି ଯୋଉ ଫାସିଲିଟି ପାଇଥିଲୁ, ସେଇଟା ବି ନାହିଁ।
ହଁ ଏମିତି ସବୁ ଗଭର୍ଣମେଣ୍ଟ କରୁଛି ଆଉ କଣ? ସେଇ ଆନ୍ଧ୍ର ବିିଡି କରିବି ବୋଲି ଭାବିଛି ଏଇଥିପାଇଁ, ଭାଇ ତ ଏକରେ ଟିଚର୍ ହେଇକି ସେଏ କହୁଛି କନଫିଡେଣ୍ଟଲି କରିଦେ, କାହିଁକି ନା ସେଇଟା ଏମିତି କହିହବନି କ୍ୱାଲିଫାଇ କରିଦବା କଥା।
ହଁ ଜଣେ ଟିଚର ଅଛି ତମ ପାଖରେ, ସେ କହୁଛନ୍ତି ହଁ।
ହଁ ସେକେଣ୍ଡ କଥା ହଉଛି ସେ ଯିଏ କ୍ୟାଣ୍ଡିଡେଟ୍ ଯିଏ ସିଏ ହଉଛନ୍ତି ମୋ ମାମୁଁ ଆମ ମାମୁଁଘରେ ସମସ୍ତେ ମାନେ ଜବ୍ ଗଭର୍ଣ୍ଣମେଣ୍ଟ ଜବ୍ ସବୁ ଟିଚର ସିଆର ସ ଅଡିଟର ଏମିତି ମାମୁ ଅଛନ୍ତି। ସେ ସମ ସିଆର ସ ଅଛନ୍ତି ସ୍କୁଲ ଯୋଉ ଟିଚର ଯୋଉ ଉପର ପୋଷ୍ଟ ଯୋଉ ସିଆର ସି। ସେ ମାମୁଁ ଅଛନ୍ତି, ସେ ମାମୁଁଙ୍କର ସାଙ୍ଗ ଜଣେ ସେଇ କାଣ୍ଡ ମାନେ କ୍ୟାଣ୍ଡିଡେଟ ଯିଏ ବୁଝିବେ, ସି ସିଏ, ଯେ ମତେ କଣ ଠ ଠିବ ମେ ଏ ଯୋ ଠକେଇ ହଉଛି ଏମିତି ସବୁ କହୁଛନ୍ତି ତ ସେଥିଲାଗି ଟିକେ ବା ମାନେ ଭରସା ହଉଛି ଯେ ନାଇଁ ସେ ମରେ କିଛିମାନେ ଠକିବେନି ସାଥିପିକେଟ ଦେବେ, ମୁଁ ଭାବୁଛି। ହଁ ମୋର କିଛି ଅବଜେକ୍ସନ ନାହିଁ ଯଦି ବି ଆମ ଡିଷ୍ଟ୍ରିକ୍ଟରେ ନହେଲା ବି ଜବ୍ ଧର
ଆମ ଡିଷ୍ଟ୍ରିକ୍ଟରେ ହବା କଷ୍ଟ।
କଷ୍ଟ ନହଉ ବି, ତର ଏଇଠି ତର ହେଇ ପାରିଲାନି।
ଯମି ତମର ହେଇଗଲା, କାଲିଫାଇ ସବୁ ହେଲା ତମେ ପକେଇବ ଟିକେ ଦୂର ଏରିଆ, ହଉ। ଟିକେ ନିଚ ଏରିଆ ଯୋଉଠି ଲୋକ ପରେ ହଁ ଦି ଚାରି ବର୍ଷ କଷ୍ଟକର ରହିଛି, ଯେମିତି କଳାହାଣ୍ଡି ଏପଟ
ସାଡେ ସବୁ କଣ କହିଲ ମି ବହୁତ ପୋଷଟିଂ ମିଳିଯାଉଛି।
ମିଳିଯିବ ଆଉ କମ୍ କ୍ୱାଲିଫିକେସନ କମ୍ ପରସେଣ୍ଟେଜ ହେଲେ ବି ଚଳିଯିବ।
ସେଇ ଏବା ସେଇଥିପାଇ ମତେ ଭାଇ ମତେ କହୁଛି ମୁଁ ଭାବୁଛି। ଏଇ ଏରିଆ ରେ ଆମ ଜଗତ ସିଂହପୁର ଏରିଆରେ ହବନି କି ଏଇ ଭୁବନେଶୂର କଟକ ଏହା ଭିତରେ କିଛି ବି ହବନି। ଆମର ଖୋର୍ଦ୍ଧା ଜିଲ୍ଲା ଏସବୁରେ ହବନିୁଁ ହୁଁ।
ଖୋର୍ଦ୍ଧ, ଭୁବନେଶୂର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ।
ହଁ ଚାଞ୍ଚ ଚାଞ୍ଚେସ୍ ଅଛି ଯଦି ମାନେ କଣ କହିଲ ଫାଙ୍କା ଥିବ। ଯଦି ସିଟ୍ ଫାଙ୍କା ଥିବ ତାହେଲେ ହେଇଯିବ। କମ୍ପିଟିସନ ପ୍ରବଳ ଏଇଠି ସାଢେ ସବୁ ଟିକେ ବେଶୀ ଦୂରକୁ କେହି ଯାଆନ୍ତି ନି।
ଯାଆନ୍ତିନି କିନ୍ତୁ ଯିଏ ଯିବ ସିଏ ଫାଇଦାରେ ରହିବ ସେଠି ପିଲା ଆସିବେନି କ୍ଲାସ ନାଇଁ ଅଧା ପଢାପଢି ମାନେ ତମେ
ଆମ ସୁ ମେନ୍ ହଉ ଚି‌-ଇ-ଇ ପାଇବା ଦରକାର ମୁଁ ଖାଲି କଣ କହୁଛି କହିଲ ମାନେ ଆମର ସେମିତି କଣ କଲ ମିଡିଲ କ୍ଲାସ ନା ତ ମୁଁ ଭାବୁଛି ଯୋଉଟା କରିବି ଏକାଥରେ କରିବି ଆଉ ମୋର ହେଇଯାଉ ବୁଝି
ମୁଁ ବି ଚାହୁଁଛି ବେଶୀ ପ‌ ଅଧିକ ନ ଘୋଷାରି ହେଇକି ଯାହାହେଲେ ଗୋଟେ
ନା ଅଧିକ ଘୋଷାରି ପାରିବେନି ବାପା ମା ନା ସେମାନେ-ଏ-ଏ-ଏ ନ ମାନେ ଅନ ଏଜୁକେଟେଡ ଏତେ ଏଜୁକେଟେଡ ନୁହଁ ମୋତ ଆମ ଦିଇ ଜଣଙ୍କୁ ଯେତେବି‌ ପଢଉଛନ୍ତି ତ ଆମେ ଟିକେ ଜଲଦି କିଛି କରିବା ଦରକାର ନାଁ। ସେଇ କଥା ସେ କେମିତି ପଢେଇ ପାରିବେ ତାଙ୍କ ପାଖରେ ସକ୍ଷମ ନାହିଁ ନା।
ପଚିଶ ପଢେଇବେ। ଆମ ଘରେ ସେମିତି ମୁଁ ପୁଣି ବଡ ଝିଅ।
ମୋ ଦିଦିର ଏଇ ଏବେ ଜବ ହେଇଚି ପା‌ ଏମ ସି ଏ ରେ ତମେ ବି କର। ଏବେ ଜବ ହେଲା-ଆ-ଆ ହେଲାଣି ପାନ୍ ଞ୍ଚ ମାସ ହେଲା ଜବ ଗୁଜୁରାଟ ଅହମଦାବାଦ ଏଠି ଜବ ର ସାଲରୀ କମ୍ ନା।
ହଁ ସେଇଟା ଆମ ଘରେ ବି ସେଇଟା ପ୍ରୋବ୍ଲେମ କୁ ହଁ ଆମ ଘରେ କେବେ ତୁମେ ଦୂର ହଁ।
ଆମ ଘରେ ବି ଛାଡୁ ନଥିଲେ। ଦେଖ ମୋର ଭାଇ ନାଇଁ ବୁଝିଲ। ତ ନ ଛାଡିଲେ କେମିତି ହବ।
ମୋର ବି ଆମେ ଦି ଜଣ। ଆମ ଘରେ ପଛେ
ଚୋର ଯୋଉ ଭାଇ ଅଛି ମୁଁ ଆଙ୍କ ଘରେ ରହିକି ପ୍ଲ ମାନେ ପ୍ଲସ ଟୁୁ ରହିଲେଣି ପାଞ୍ଚ ବର୍ଷ। ସିଏ ମତେ ଛାଡୁନାହାନ୍ତି ମ ଦେଇ-ଇ-ଇ ପଢିଲା ମୋ ଦେଇ ବହୁ ମାନେ ବହୁତ ଭଲ ଷ୍ଟାଣ୍ଡାଡ୍ ସେ ଫାଷ୍ଟ ମାନେ ସବୁଥିରେ ଭଲ ଫାଷ୍ଟ କ୍ଲାସ୍ ସେ ତେ ପଢିଲା ସେ କହିଲା ମୁଁ-ଉ-ଉ ତାର ବି ଇଚ୍ଛା ଥିବ ନା ନାଇଁ। ଯିଏ ଭଲ ପଢେ ତାର ବି ଇଚ୍ଛା ଥିବ ମୁଁ ଡକ୍ଟର ପଢେ କି କଣ ତ ତା ମାଇଣ୍ଡ ରେ ବି ସେଇଟା ଥିଲା କିନ୍ତୁ ମନି ପ୍ରୋବ୍ଲେମ ପାଇଁ ଟିକେ ସାକ୍
ଡ଼ ହଁ ଡକ୍ଟରୀ ପାଇଁ ପଢିଲା ଭାଇ ଭାଇ ପୁରା ଗମେଣ୍ଟରେ ନ ପାଇଲେ ବହୁତ ହଇରାଣ ହେଇ ଯିବ ସେମି ସେମି ଗମେଣ୍ଟରେ ବି ପଚାଶ ଲକ୍ଷ ଦରକାରେ। ଅଛ୍ ଏ ମିଡିଲ କ୍ଲାସ ଫାମିଲି ପଚାଶ ଲକ୍ଷ ଦେଇପାରିବେ।
ନିଜେ ପଢି ହଁ କେମିତି ଦେବେ।
କାହାଘରେ ଆମ ଘରେ ବି କଣ ଏମିତି ଦେଇଦେବେ କହିବେ କେବେ ଦେବେନି ଗମେଣ୍ଟରେ ନ କରାଯାଏ। ମେଡିକାଲ ଯେତି ବଡ ବଡ ଲୋକ ଯିଏ କୋଟିପତି ଲୋକ ସିଏ ପଢଉଛନ୍ତି ପ୍ରାଇଭେଟରେ।
ହଁ ହଉ ହଉ ତମେ କଣ କର ଆଁ ରହୁଚି ଖାଇବି କଣ ଆଉ।
ହୁଁ ହୁଁ।
ହଁ।